ହ୍ୟାଲୋ କଣ ଖବର କଣ? ଖବର କଣ?
ଖବର ଭଲ ଆଉ ଚାଲିଛି ଘରେ ଘର କାମ ଚାଲିଛି ଛାତ ଉପରେ ଟିକେ କାମରେ ଥିଲି ଆଉ। ହୁଁ
ଖାଇ ସାରିଲଣି?
କଣ କହିଲ?
ସାଇ ସାରିଲଣି?
ଖାଇଛି ହଁ ଖାଇଛି ଏବେ ଖାଇଲି ପରା।
କେତେ କାମ କରିଛ କଣ?
କେତେ କାମ? ହେଇଥିଲା ଆମ ଏଇନ କିଛି ଛତୁଆ ଟିକେ ଖାଇଥିଲି। ତମେ?
ଏ ପାଣି ପିଇଛି।
ପାଣି ପିଇ ସାରିଲେଣି।
ହୁଁ
ଅ ହୋଉ ତମେ ଆଜି ଆଇଥାନ୍ତ ର ସକାଳେ କଣ ଏଆଡେ।
କୁଆଡ଼େ?
ଆମ ଏଇ ଯୋଉ ଆରେ ମୁଁ ଯାଇଥାନ୍ତି ତମେ ଆସିନଥାନ୍ତ।
ତମେ ଆଇଥାନ୍ତ ନା ମୁଁ ଯାଇଥାନ୍ତି।
ମୁଁ ଯାଇଥାନ୍ତି ଯେ ସେ ବା ଇଟା ଟିକେ ବୁହାହଉଛି ତ ଆଉ ଯାଇ ହବନି ପୁରା।
କଣ ଆଇଥାନ୍ତ ଆଜି ଭୁବନେଶ୍ୱର ନା
ହଁ ବା ଯାଇଥାନ୍ତ ଯେ ଏ ଘର କାମ ଚାଲିଛି ଇଟା ବୁହା ହଉଛି ଆମର ଛାତ ଉପୁରକୁ।
ହୁଁ।
ଆଉ କଣ କରିବି ଏକୁଟିଆ ଆଉ ଯାଇ ଯାଇ ହଉନି କୁଆଡେ ଆଉ। କଣ ହେଲା?
ଆଉ କଣ ଖାଇଆକୁ ଆଜି?
ଖାଇଛି ଛତୁଆ ଖାଇଛି ପରା।
ଖରାବେଳୁକୁ କଣ ଖରାବେଳକୁ କଣ ଖାଇ
ଖରାବେଳେ କିଛି ଖାଇନି ପରା ଖରାଏଳେ ରୋଷେଇ ଚାଲିଛି।
ଆମର ମାଛ।
ତମର ମାଛ ଆମର ସେଇ କଣ ମାଛ କି କଣ ହେଇଥିବ। ଲୋକ ତ ଖାଉଛନ୍ତି ନା ଯୋଉ ଇଏ ଲୋକ।
କଣ କଣ କହିଲ?
ତମ ନେଟୱାର୍କ ସ୍ଲୋ ହଉଛି ବାହାରକୁ ଆସ। ନେଟୱାର୍କ ସ୍ଲୋ ଅଛି ବାହାରକୁ ଆସ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହଁ ହଁ ଶୁବିଲା।
ଆଉ।
ଆଉ ତ ଆ ଯାଇଥାନ୍ତି ଯେ ଆଜି ଆଉ ଯାଇହବନି ବା ଟିକେ।
ଆମ ସେପଟରୁ
ହଁ ସେପଟେ ରୁମ୍ ପା ଟିକେ ଇଏ ପରା ଭିତରିଆ ଗହଳିଆ ରୁମ୍ ଟା।
ହଁ।
ହଁ ହଉ।
ଆଉ କଣ ଇଟା ଆସିବାର ଥିଲା ଆଇଲା?
ଇଟା ବାଲ୍ ଆଉଛି ବା ବାଟରେ ଆଉଛି ଗାଡିରେ ଆଉ ମୁଁ ବୋହିଦେଲି ଆ ଆଉ ଯାହା ଅଲଗା ଇଟା ଥିଲା ବୁହା ଚାଲିଛି ମୁଁ ଏଇଠୁ ବହୁଛି। ଆଉ ଯାହା ଇଟା ଆଉଛି ବାଟରେ ଗାଡିରେ ଅଛି।
ଓହୋ ଘର ପୁଣି ଛାତ ପଡିବ କେବେ?
ଛାତ ଏଇନା ତ କାନ୍ଥ ଉଠିଛି ଛାତ କୋଉ ଏଇନା ପଡିବ। ଛାତ ପଇଲା ବେଳକୁ ଆଉ ଟାଇମ୍ ଲାଗିବ।
ବାପା ଅଛନ୍ତି?
ହୁଁ ଅଛନ୍ତି।
କାମ କରୁନି?
ନାଇଁ ମ କାମ ସିଏ, ସିଏ ବି ଏଇନା କାମ କରିପାରିବେ ମୁଁ ଏକୁଟିଆ କରୁଛି ଆଉ।
ହୁଁ।
ଆଉ ତମ କଥା କଣ?
ଆମ କଥା କଣ ସେମିତି ଆଉ।
କେମିତି?
ଏମିତି ଭଲ।
ଓ ହଉ ଭଲ ଯଦି ଭଲ କଥା ଆଉ କଣ। ମୁଁ ବା ଆଜି ଘରେ ପରା।
କୋଉଠି?
ଘରେ ଘରେ। ଆ ଘର କାମ ଚାଲିଛି ଆଉ ହଁ ତମ ତମେ ତ ଭୁବନେଶ୍ଵରରେ ରହିଲ ଆଉ ବଡ଼ଲୋକ ହେଇଗଲାଣି ଭୁବନେଶ୍ୱର ରହଗଲ
କି ବଡଲୋକ ତମେ ସିନା ବଡ ଲୋକ ହେଇ।
ହଁ ହଁ ଆମେ ବଡଲୋକ ତମେ ଭୁବନେଶ୍ଵରରେ ରହୁଛ ବଡଲୋକ ନୁହଁ ଆମେ ଗାଁରେ ରହୁଛୁ ବଡଲୋକ।
ହଁ ବ୍ୟାଙ୍କ୍ ରେ ଦଶ ଟଙ୍କା ପଡିଛି।
ବ୍ୟାଙ୍କରେ ଦସ ଟଙ୍କା।
ହୁଁ
ଆଉ ଥାଉ।
ତମର ହେଲେ ପଡିଥିବ ଘର କାମ ହଉଛି ଲକ୍ଷେ ଦି ଲକ୍ଷ ପଡ଼ିଥିବ।
ନାଇଁ, ନାଇଁ ଯୋଉ ମୁଁ କଣ କହୁଥିଲି କହିଲ ଆମର ସେ ଗୋଟେ ସାଇକଲ ଅଛି କିଣିବା କି?
ଉ ହୁଁ ସାଇକଲ ମୁଁ କାଇଁ କିଣିବି ବା ମୋର କଣ ହବ ଏଠି।
ଆଉ ସାଇକଲଟା ପଡି ପଡି ନଷ୍ଟ ହଉଛି କେହି କଆଡେ ନଉନାହାନ୍ତି ମୁଁ ପଚାରିଲି ନବ କି? ଦରକାର ଥିବ କାହାର।
କଣ କଣ୍ଡିସନ କଣ କଣ ଭଲ ଅଛି କି ଖରାପେ।
କଣ୍ଡିସନ ସବୁ ଠିକ ଠାକ ଅଛି ଟାୟାର ଫାୟାର ସବୁ ତାର ନୂଆ ଅଛି ଟାୟାର ହେରିକା। ଆଉ ଯୋଉ ପଛ ଚକାର ହେଇ ଯୋଉ ସ୍ପୋକ ଗୁଡାକ କେତେଟା ଖାଲି ଛିଣ୍ଡି ଯାଇଛି ସେଇଆ କୁ ଖାଲି ଲଗେଇଆ ହବ।
ଉଁ।
ପଛ ଚକା ରେ ଖାଲି କେତେଟା ସ୍ପୋକ ଛିଣ୍ଡି ଯାଇଚି ସେଆକୁ ଖାଲି ଲଗେଇଆ ହବ।
ଅ ହ।
ଆଉ ସବୁ ଭଲ ଅଛି ସାଇକଲ ଆଉ ପୁରା ସବୁ ଚାରିପଟେ ତାର ଠିକ ଠାକ୍ ଅଛି।
ଏତେ ଟଙ୍କା।
ହଁ। କେତେ ସେ ଗୋଟେ ମୋର ଗୋଟେ ସାଙ୍ଗ ଟାର ଅଛି ସାଇକଲ ପିଲାଟାର। ସିଏ କହୁଥିଲା ଦି ତିନି ହଜାର କଣ ନ ନବ ସେ ସାଇକଲ ସାତ ଆଠ ହଜାର ଦେଇକି କିଣୁଥିଲା।
ହୁଁ।
ଆଉ ଟଙ୍କା ଦୁଇ ତିନି ହଜାରରେ ଦେଇକି ନେଇଯାଉନ।
ଓହୋ ଦେଖିଆ ପଇସା ଟା ଆସୁ।
ପଇସା ଆସୁଛି ତମ ଦେଖ ଟିକେ ସାଇକଲ ଟା ନଷ୍ଟ ହଉଛି ତ ଯଦି ତମ ନହେଲେ କିଏ ଚିହ୍ନା ପରିଚୟ କି ପାଖରେ କାହାର ଦରକାର ନହେଲେ କହିବ।
ହଉ ମୁଁ ତମକୁ କହିବି ଆଉ କହିବି ଆଉ।
ହଁ ମତେ ଟିକେ ଜଣଇବ। ନ ହେଲେ ସିଏ ଖୋଜୁଛି ସାଇକେଲ ଟା ପଡି ପଡି ନଷ୍ଟ ହଉଛି ସିଏ ବିକିଦବେ ବୋଲି କହୁଛି। ମତେ ଖାଲି ବାରମ୍ବାର କହୁଚି ତୁ ଟିକେ ଦେଖ କଆଡେ ପିଲା କିଏ ନବ କଣ କରିବ। ଆଉ ମୁଁ ପଚାରିଲେଣି କେତେ ଜଣଙ୍କୁ ତମକୁ ଟିକେ ପଚାରି ଦେଲି ସେଥିପାଇଁ ଆଉ।
ହବନୀ ଉଜନ ଲାଗିବ ବା ହୁଁ।
ତୁ ଯୋଉ ତମେ ଉ ଆସୁନ ଏପଟ କୁ ଆମ ଗାଁ ଆଡକୁ। କନୋଡ଼ା। ଗାଁ ଆଡି କି ଟିକେ ଆସ ଆଉ ସବୁବେଳେ ଟାଉନରେ ରହିଲେ କଣ ଭଲ।
ନା ମୁଁ ଯିବିି ବା ରଥଯାତ୍ରା କୁ। ପୁରୀ ଯିବ ନା ନାଇଁ।
ପୁରୀ ପରା ହଁ ବା ଯିବା ପରା ପୁରୀ ଯାଇଥାନ୍ତେ ବୁଲିବାକୁ।
ହଉ ମୁଁ ଯାଉଛି ଗୁଣ୍ଡିଚା ଯିବା ଆଉ ବୁଲିବାକୁ।
ଆଁ କେବେ ଯିବା, ଗୁଣ୍ଡିଚାକୁ?
ହଁ।
ଆସିବ ତମେ?
ହଁ।
ତମେ ଆସିବ ନା ମୁଁ ଯିବି ଆଡୁ?
ତମେ ଆସିବ ନା?
ହଉ ତାହେଲେ, ଅ ହୋଉ ତାହେଲେ, ସେଇଠୁ ତାଲେ ତାହଲେ ମୁଁ ନହେଲେ ଟ୍ରେନ୍ ତମ ଘର ପାଇଁ ଯା ପଳଉଚି, ସେଇଠୁ ତାରେ ମିଶିକି ଯିବା ଆଉ କଉଥିରେ ଆଉ?
ତମେ ପିପିଲି ଯାଏଁ ଆସୁନ ହାରି, ସେଇଠୁ ପଳେଇଆ ବାଇକ୍ ରେ।
ହଁ ତାହେଲେ ଠିକ୍ ଅଛି, ଗୁଣ୍ଡିଚା ଆଉ କେତେ ଦିନି ରହିଲା ଯେ, ଗୁଣ୍ଡିଚା ଆଉ କେତେ ଦିନି ରହିଲା?
ଗୁଣ୍ଡିଚା ଆଉ ରହିଲା ଏଇ ପନ୍ଦର କୋଡିଏ ଦିନି ଆଉ।
ପନ୍ଦର କୋଡିଏ ଦିନି, ଭିତରେ ଆମେ ବାହାରିବା ତାହେଲେ ତ?
ହଁ କନଫର୍ମ।
ହଉ ତାହେଲେ ଆଉ ଯିବା, ଆଉ କିଏ ଯିବା ନା? ଆମେ ଦି ଜଣ ଯିବା।
ଦିଇ ଜଣ ଯିଅନି, ଆଉ କେହି ନେଇଯିବ?
ଓହୋ, ଗୁଣ୍ଡିଚରେ କଣ ହଉଚି କି ସେଠି?
ଆଉ ଗୁଣ୍ଡିଚାରେ କଣ ହେଇ
କଣ ହଉଚି ଟିକେ କହୁନ?
ମୁଁ ଯାହା କହୁଚି ତମେ ଜାଣିନ?
ଜାଣିନି ବୋଲି ତ ପଚାରୁଚି, ଟିକେ କୁହ?
ସେମିତି ରଥ ତ ଟଣା ହୁଏ, ତମେ କଣ ଜାଣିନ ଓଡିଆ ଲୋକ ହେଇକି।
ନାଇଁ ବା ଜାଣିନି, ମୁଁ ଜାଣିଛି ଆଉ, ମୁଁ ବହୁତ ଦି ବର୍ଷ ହେଲା ଯାଇନି ତ, ମୁଁ ସେମତି ପ ପଚାରୁଚି, ଆ ଏବେ କଣ ନୂଆ ନୂଆ କାଳେ କଣ ହଉଥିବ?
କିଛି ନାହିଁ ସେମିତି, ତିନିଟା ରଥଟା ଟଣା ହବ ଆଉ ଆଗରେ? ବଳଭଦ୍ର, ମଝିରେ ସୁଭଦ୍ରା, ପଛରେ ଜଗନ୍ନାଥ ଆଉ।
ଓ ଆମେ ଆମେ ଟାଣିବା, ନା ଟାଣିପାରିବାନି।
ହଁ ତମେ ଟାଣିପାରବ ହେଣିକି, ଲୋକ ଯେତିକି ଗହଳ
ଆଜ୍ଞା ମିଳିଲେ ଟାଣିବ, ଜଗା ଡୋରି ଲାଗିଲେ ଯିବ ପୁରି, ନହେଲେ ଯାଇପାରିବନି, ଘରେ ବସିବ, କଣ ଅଛି, ସେଥିରେ କିଛି ନାହିଁ।
ହଁ ଆଉ କଣ କରିବା, ଜଗା ଡୋରି ଲାଗିଲେ ସିନା ଯିବା, ନହେଲେ ନାଇଁ କାହିଁ ଯିବା?
ଆଉ କଣ ମନକୁ ପଳେଇବ ନା କଣ ତମେ ଭାବୁଚ?
ହଁ ସେଇ, ସେଇଟା ବି ଠିକ୍ କଥା। ହଁ ସିଏ ନଡାକିଲା ଯାଏଁ, କେହି ଯାଇ ପାରିବେନି ତାପାଖକୁ।
ଯେତେ ବାଡ଼େଇ କଚାଡି ହେଲେ ଯାଇପାରିବନି।
ହଁ କିଛି ଲାଭ ନାହିଁ, ସିଏ ନ ଡାକିଲା ଯାଏଁ, ତା ପାଖକୁ କେହି ଯାଇପାରିବେନି। ହଉ ଦେଖିବା ଚେଷ୍ଟା କରିବା ଗୁଣ୍ଡିଚାକୁ ଯିବାକୁ ଆଉ।
ହୁଁ, ଆସ।
ହଁ ମୁଁ ଯିବି ପିପିଲି ଯାଏ, ତମେ ଆସିବ ଆଉ।
ହୁଁ, ସେଇ ମହାପ୍ରସାଦ ଟିକେ ଖାଇବା ପୁରୀରେ। ଏ ବୁଲାବୁଲି କ କରିଆ, କଣ?
ମୁଁ କହିଲି ମହାପ୍ରସାଦ ମିଳିବ ଟି ସେଇଠି?
କଣ
ମହାପ୍ରସାଦ ମିଳିଅଟି ସେଇଠି?
ହଁ ମିଳିବନି କାହିଁକି, ସବୁ ଆଭେଲେବୁଲ୍, ସେ ଅସରନ୍ତି ଭଣ୍ଡାର।
ଆଁ
ଅସରନ୍ତୀ ଭଣ୍ଡାର ଯେତେ ଖାଇପାରିବ
ନାଇଁ ନାଇଁ ନାଇଁ ଏତେ ଲୋକ ଯାଇଥିବେ ନା ଆମ ଆମେ ପଣି ସେ ଭିଡିରେ ଯାଇକି ପୁଣି ଆଣିିବାରାର ଅଛି।
ହଁ ମିଳିବନି କାଇହିଁ ହଉ ହଉ ହଁ।
ହଁ।
ଆଉ କଣ
ନା ମୁଁ ଆଉ କଣ ସେଟା ଯିବା ତ ଫାଇନାଲ ହେଲା ଆଉ ଯିବା ଆଉ
ନୂଆ ଆଜ୍ଞା କୋଣାର୍କ ଯିବା ଆଉ
କୋଣାର୍କ ପାଖରେ ତମ ଘର ପରା ସେଇଠି କୋଣାର୍କାଆଡିକି
ଆଁ ସେଇ ପାଖରେ ଦଶ କିଲେ ମିଟର ଖଡେ
ହଁ ଏତେ ବାଟ
ଦଶ କିଲୋମିଟର ଆମ ଘରରୁ
ଯିବାଟି ସେଠି ଦେଲେ ଆଉ ତାହେଲେ ଆଉ ସେଇଠୁ ଗଲେ ଆଗ ପୁର ପୁରୀ ଦର୍ଶନ କରି ଠାକୁର ଦର୍ଶନ କରିକି ଆସିଲେ।
ହୁଁ।
କୋଣାର୍କ ସମୁଦ୍ର କୂଳ ଚନ୍ଦ୍ରଭାଗ ସମୁଦ୍ର କୂଳ କୋଣାର୍କ ମନ୍ଦିର ସବୁ ବୁଲିଯିବ ଦେଖ ଏକା ଥରେ ଦେଖିକି ପଳେଇବୁ ଆଉ
ମୁଁ କୋଣାର୍କ ଜମା ଯାଇନି ବା
ଚନ୍ଦ୍ରଭାଗା
ଜମା ଯାଏନି।
କାହିଁକି ବା
କେତେବେଳେ ଗଲି ଯେ ମୁଁ ପୁରୀ ବି ଯାଇଥିଲି ଯାଇକି ପାଞ୍ଚ ଛଅ ବର୍ଷ ତଳେ ପୁରୀ ବି ମୁଁ ଯାଇନି ଭଲରେ
ହଁ ଯାଇନ ବାହାରକୁ ଯାଇନ ଯିବ ଆଉ କଣ।
ଯିବା ଆଉ କେତେବେଳକୁ ଆସିକତ ବୟସ ହେଲାଣି ଆଉ କେତେବେଳେ ଯିବା। ହଁ।
ହଁ ଯିବ ଆଉ।
ଆ ଯିବା କେତେବେଳେ ଯିବା।
ଏଇ ବା ଗୁଣ୍ଡିଚା କୁ ଆର ମାସରେ ଗୁଣ୍ଡିଚା
ହଁ ଯେ
ହୁଁ ହୁଁ।
ସବୁଆଡେ ବୁଲି ପାରିବାଟି ସେ ଦିନ କରେ ଆମେ
ହଁ ଭୁଲି ହବନି କହାକୁ।
ଆଉ କଣ କି ପୁରୀ କେତେଳେ ଯିବା ସେଠି ରଥଯାତ୍ରା ସେଠି ପୁଣି କେତେ ଭିଡ ଠାକୁରଙ୍କୁ ଟିକେ ନ ଦେଖିଲେ ଯାଇକି କିଛି ଲାଭ ନାହିଁ ରଥଯାତ୍ରାରେ
କିଛି ନାହଁ।
ହଁ ମୁଁ ସେଟା କହୁଛି ମୁଁ ସେଇ ଠାକୁରଙ୍କୁ ଟିକେ ନ ଦେଖି ହବ ବୁଲି ହବ ମନା କରୁନି ମୁଁ ମୁଁ କହୁଛିି କି ଠାକୁରଙ୍କୁ ଯଦି ଦର୍ଶନ କରିନହବ ତାହେଲେ ପୁରୀ ଯାଇକ କିଛି ଲାଭ ନାହିଁ।
ହଁ ହବନି କାଇଁ ଦର୍ଶନ ହବ ସେଣୁ ସମସ୍ତେ ଦେଖିବେ ସେଇଦିନ ଆଉ ଜଗା ବହିଥିବେ ଆଉ ରଥରେ ଆଉ
ଯେ ଆମେ ସେଇ ଯାଇଁ ପହଞ୍ଚି ପାରିବା ଟି ତାର ରଥ ଯାଇକି ଯେତିକି ଲୋକ ହେଇଥିବେ।
ହଁ ହଁ ସକାଳୁ ଯିବାକୁ ପଡିବ ଆମକୁ ଆମେ ରାତିରୁ ବାହାରିବାକୁ ପଡିବ
ରାତି ଲୋକ ତିନି ଦିନ ଆଗରୁ ଆସି ଶୋଉଛନ୍ତି ପୁରୀ ଦେଖିବନି ଟିକେ। ଆମେ ରାତିରୁ ବାହାରିବା। ତଥାପି ଚେଷ୍ଟା କରିବା ଆମେ ଦେଖିବା ପାଇଁ ଯିବା ପାଇଁ ସେଠି।
ହଁ ଚେଷ୍ଟା କଲେ କା ନବୁ ଯେ।
ହଁ ଚେଷ୍ଟା କରିବା ଦେଖିବା ହଉଛି କି ନ ହଉଛି ଯାହା ହବ ଆଉ।
ଆଉ ଗୋଟେ କଥା ଡୋରି ଥିଲେ ସିନା ଯିବ ନଥିଲେ କଣ ଯାଇହବ?
ହଁ ଆମେ କଥା କହିଲେ କଣ ହବ ଜଗା ଡାକରି ଡୋରି ଲାଗିବାର ଅଛି।
ହୁଁ
ହମ ଯାହା ହବ ଆମ କାମ ଆମ ହାତ କଥାଏ
ହଁ ଆରାମାସରେ ଦେଖିବା ଆଉ
ହଁ ଯାହା ହବ ଆଉ ଏଇଟା ଆମ ହାତ କଥା ଯଦି ଯିବାର ଥିବ ତାହେଲେ ଯେମିତି ହେଲେ ଯିବା ଯଦି ନ ଯିବାରେ ଥିବ ତାହେଲେ କେହି ଚାହିଁଲେ ବି
ଯାଇପାରିବେନି ଯେତେ ବାଡି କଚଡି ପଇସା ଥବ ତଥାପି ଯାଇ ହବନି
ତଥାପି ଯାଇ ହବନି ଯଦି ଯିବାର ଥିବ କିଛି ଟଙ୍କାଟା ପାଖରେ ନଥିଲେ ତୁ ଯାଇକି ବୁଲିକି ପଳେଇ ଆସୁ
ଅଛି ଗୋଟେ ଲୀଳା ଅଛି ଆଉ
ହଁ ସେ ଅଛି ଗୋଟେ ପ୍ରଥମରୁ ଆଉ
ହୁଁ
ହଉ ଆଉ ହଉ ଛାଡ ଏଇତ କଥା ହଁ ହଁ ହଁ କୁଣ୍ଡିଚାକୁ ଯିବା କୋଣାର୍କ ଭିଡ ର ଅଛି ଗୁଣ୍ଡିଚାକୁ
ହଣ ସେଇ ଅଳପାଟ